ହାଲୋ କଣ କରୁଚ?
ମୁଁ ଏଇଠି ବସିଥିଲି ଆଉ ହଁ ହଁ ଶୁଭୁଚି। ତମେ କଣ କରୁଚ?
ମୁଁ ଏଇ ଏମିତି ବସିଚି ଆଉ।
ଆଉ ଘରେ ସବୁ ଭଲ?
ହଁ ହଁ ଭଲ। ତମ ଘରେ
ଆମର ବି ସବୁ ଭଲ। ଆଜି ଟିକେ ବର୍ଷା ହୋଇଚି ତ ବାହାରେ ଟିକେ ବସିଚି।
ଓ ନାଇଁ ଏପଟେ କିଛି ସେମତି ବର୍ଷା ବର୍ଷା ଖରା ଏମିତି ମେଘୁଆ ପାଗ କରିଚି।
ଇଆଡେ ବି ହୁଏନି ଜମା ଦି ତିନି ମାସ ଭିତରେ ଜମା ଥରେ ହେଇଥିଲା ବର୍ଷା ଆଜି ଥରେ। ଆଉ ତମ ଆଡେ ଚାଷ ବାସ କଣ କେମିତି ଚାଲିଚି ବର୍ଷା ତ ଏ ବର୍ଷ ନାହିଁ ମରୁଡି କହୁଚନ୍ତି ହବ ବୋଲି।
ହୁଁ। ସେମିତି ଆଉ କିଛି ସେମିତି ଏଥରକ ସବୁ କହୁଥିଲେ କିଛି ସେମିତି ଲାଭ ମିଳିନାହିଁ ଚାଷ ବାଷରୁ। ମୁଁ ତ ଜାଣିନି ମାନେ ଆଜ୍ଞା ଶୁଭିଲାନି
ଚାଷ ଚାଷ ଆରମ୍ଭ କରିନାହାନ୍ତି କି ଲୋକମାନେ?
ଆରମ୍ଭ ହେଲାଣି ଯେ ମୁଁ ଯେତିକି ଶୁଣିଚି ମାନେ କୋହୁଚନ୍ତି ସବୁ କିଛି ଏତେ ଲାଭ ଲାଭ ମିଳିନି ଏଇ ସବୁ କୋହୁଚନ୍ତି।
ଓ ହୋ।
ରଜ କେମିତି ଗଲା?
ରଜ ତ ଏଠି ତ ଖରା ହେଲା ବୋହୁତ ବର୍ଷା ଟୋଟାଲି ହେଲାନି। ତାପରେ ଆଡେ ଆମେ ଯୋଉ ଜାଗାରେ ଅଛୁ ଟିକେ ରଜ ଇଆଡେ ମାନନ୍ତି ନି। ଆମର ଗାଁ ପଟେ ବଢିଆ ର ଜ ଆମେ ଯାଉଯେ ଏବର୍ଷ ଟିକେ ଜାଇ ହେଲାନି ଆଉ ତଥାପି ଆମର ଯେମିତି ଆମେ ଘରେ ପାଳୁ ଏଠି ବି ଆମେ ସେମିତି ପିଠା ପଣା କରିକି ଖାଇଚୁ ଛୁଆଙ୍କର ଡ୍ରେସ ପତ୍ର ହେଇଚି ଏମିତି ଆଉ।
ଆଜି ଖାଇବା ପିଇବା କଣ ହେଇଥିଲା?
କଣ କହିଲ?
ମୁଁ କହିଲି ଆଜି ଖାଇବା ପିଇବା କଣ ହେଇଥିଲା?
ଆଜି ଏ ଭାତ, ଡାଲି, ଦେସିଚିକେନ ଟିକେ ହେଇଥିଲା ଆଉ।
ଆଚ୍ଛା ଭଲ ଆଉ।
ଆଉ ଶୀତଳଷଷ୍ଠୀ ତମ ଆଡେ ହୋଉଚି ନା ନାଇଁ?
ନାଇଁ ମୁଁ ସେସବୁ ମୁଁ ଜାଣିନାଇ।
ଶୀତଳଷଷ୍ଠୀଟା ଏଇଠି ବଢ଼ିଆ ହୋଉଚି ପୁରା ଏଇ ଗଲା କାଲି ପ୍ରଶେସନ କରିକି ଆଣିଲେ ଠାକୁରଙ୍କୁ ମନ୍ଦିରକୁ ଆଣିଲେ ତ ଦେଖୁଥିଲୁ ବଢିଆ ହେଇଥିଲା ପୁରା। ମାନେ ଯେମିତି ବାହାଘର ହୁଏ ତ ସେମିତି ପୁରା ହବ କିନ୍ତୁ ସତସତୁକା ଯେମିତି ଧନୀ ଲୋକ ମାନଙ୍କର ବାହାଘର ହୁଏ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିକି ଏଠି ଶିବ ପାର୍ବତୀ ଙ୍କର ବାହାଘରରେ ସେମିତି ପୁରା ଯୋଉ ସମ୍ବଲପୁରୀର ଯୋଉ ଗୋଟେ ମାଦଳ ବାଜା ସିଙ୍ଗ ବାଜା ନାହିଁ କି ସେଗୁଡ଼ାକ ଶୁ ଆଉ ନାଚିବା ପାଇଁ ଯୋଉ ଦଳ ହେଇକି କରନ୍ତିନି ନା ସେଗୁଡ଼ାକ ସେମାନଙ୍କୁ ଆଣିଥିଲେ ଆଉ କୀର୍ତ୍ତନ କରିବା ପାଇଁ ମାନେ ସ୍ତ୍ରୀ ଲୋକମାନେେ ଆସିଥିଲେ ଛୋଟ ଛୋଟ ଝିଅମାନେ ଆସିଥିଲେ ପୁରୁଷଲୋକ ଆସିଥିଲେ କୀର୍ତ୍ତନ ପାଇଁ ଘଣ୍ଟ ପାର୍ଟି ଗୋଟେ ଆସିଥିଲା ବହୁତ ବଡ଼ ଏମିତି ସବୁ କରିକି ପ୍ରଶେସନ୍ କରିକି ପୁରା ଟାଉନ ଯାକ ବୁଲେଇକି ଠାକୁରଙ୍କୁ ଆଣିଥିଲେ ମନ୍ଦିରକୁ କାଲି ଆଉ ସେଥିରେ ବି କାଳି ବେଶ ହେଇକି ଆସିଥିଲେ। ହଁ ଯୋଉ ଲୋକମାନେ କାଳିବେଶ ହେଇଥିଲେ ଆଉ ଛଉନୃତ୍ୟ ଯେମିତି ହୁଏ ଗୋଟେ ସେମିତି ଗୋଟେ ଦଳ ସେମାନେ ହେଇଥିଲେ ଛଅ ସାତ ଜଣ।
ହୁଁ ହୁଁ।
ଅଙ୍ଗୁରୀ ବାବା ଆମେ ସହିଥିଲେ। ଏମିତି ସବୁ କରିକି ବୁଲେଇ ବୁଲେଇ ଆଣିଲେ ଭଲ। ଭୋଜି ଭୋଜି ବି ହେଇଥିଲା ଲୋକମାନେ ଖାଇକିନା ଗଲେ।
ଓହୋ ଆମର ଏପଟେ ସେ ଯୋଉ ଓଡିଆ ନବ ବର୍ଷଟା ବଢିଆ ହୁଏ।
ପଣା ସଂକ୍ରାନ୍ତି।
ହଁ ପଣା ସଂକ୍ରାନ୍ତିଟା ବଢିଆ ହୁଏ। ସେ ମନ୍ଦିର ପାଖରେ ଗୋଟେ ଅଛି ପୁରା କାଳିଶ ଫାଳିଶ ଲାଗ କି ଆସନ୍ତି ଝାମୁ ଯାତ୍ରା ହୁଏ। ଆଉ ସେଠି ସବୁ ଚାଲନ୍ତି ସେଇଟା ପୁରା ବଢିଆ।
ତମର ଝାମୁ ଯାତ୍ରା କେମିତି ହୁଏ? ସେଟା ଆମ ପଟେ ବି ନାହିଁ ଆମେ ନବବର୍ଷ ପାଳୁ ପଣା ସଂକ୍ରାନ୍ତି ବି କରୁ ପଣା ଫଣା ବି ହୁଏ। ଏ ସବୁବେଳେ କିନ୍ତୁ ସେ ଯୋଉ ନିଆଁରେ ଚାଲନ୍ତି ନା କି? ଆମର ସେଇଟା ନାହିଁ ଆମ ପଟେ ତମ ପଟେ ସେ ଟା କେମିତି ହୁଏ?
ସେଇଟା ହଉଛି ମାନେ ଯୋଉ ମାନଙ୍କୁ ସବୁ କାଳିସ ଲାଗେ ସେମାନେ ପୁରା ମାସ ପୁରା ବର୍ଷକ ଯାକ କିଛି ଆଇଁଷ ଫାଇଁସ ଖାଆନ୍ତି। କିଛି କରନ୍ତିନି ତାପରେ ମାସେ ପୂର୍ବରୁ ପୁରା ନି ଷ୍ଠାରେ ରହିବେ କିଛି କୁଆଡେ ଯିବେନି ଯୋଉ ମାନେ ଅପବିତ୍ର ହେବେନି। ପୁରା ପବିତ୍ର ହେଇକି ରହିବେ ମାଙ୍କୁ ପୂଜା କରିବେ। ତାପରେ ସେଇଉଠୁ କିଛି ଆଉ କାହା ଘରୁ କିଛି ଖାଇବେନି ଅନ୍ୟ ଘର ପାଣି ପାଣି ପିଇବେନି ଏମିତି କରି ପୁରା ରହିବେ। ତାପରେ ସେଠୁ ତାପରେ ସେଇଠୁ ଆଜି ଆମର ପଣା ସରାନ୍ତି। କାଲି ଉପ ଉପରେ ଧ୍ୟାନରେ ବସିଲା ପରେ ତାପରେ ଆସନ୍ତି ମନ୍ଦିର ପାଖକୁ ଆସନ୍ତି ମାଙ୍କ ମନ୍ଦିରକୁ ଆସନ୍ତି। ସେଇଠି ଗାଧେଇକି ଯାନ୍ତି ବଡ ନଈକି। ଯାଆନ୍ତି ନଈ କୁ ଯାଇକି ତାପରେ ସେଠୁ ସେଇଠୁ ଆସିକି ଏଇଠି ମାନେ ନାଚ ଛନ୍ତି ଯୋଉ ସଳି ଫଳିତା ସବୁ ଥୁଆଇଥାଏ ତାଙ୍କ ପାଇଁ ଯୋଗଡା ହେଇକି ସେଗରା ଖାଆନ୍ତି ଧୂଆଁ ନିଅନ୍ତି ଏମିତି ହେଇକି। ସେ ସବୁ ଯାଆନ୍ତି ଆଉ ଗୋଟେ ମନ୍ଦିରକୁ ଯାଆନ୍ତି ମାନେ ସବୁ ମାଆଙ୍କ ମନ୍ଦିର ଯାଆନ୍ତି। ଯାଇକି ତାପରେ ସେଟା ଆଇଲା ମାଙ୍କର ଯୋଉ ଶକ୍ତିଟା ତାଙ୍କ ଦେହକୁ ଆସେ ନା, ସେଇଥିପାଇଁ ସବୁ ମାଙ୍କ ମନ୍ଦିରକୁ ଯାଆନ୍ତି ସିଏ ଆଉ ଗୋଟେ ଗୋଟେ ଗୋଟେ ଜାଗାରେ ତ କାଚ ଫାଚ ବି ଭାଙ୍ଗିକି ନାଚନ୍ତି ତାପରେ ଏମିତି ସବୁ ଯାଇକି ତାପରେ ସେଇଠୁ ଯାଆନ୍ତି ଝାମୁ ଚାଲିବା ପାଇଁ ସେ ସବୁ ମାନେ ଯୋଉ କୋଇଲା କରିକା ଦିଆ ହେଇଛି। ସେଟା ଗୋଟେ ରଡ କରା ହେଇଥାଏ, ଏପଟେ ଥାଏ ହଳଦୀ ହୀ ପାଣି ସେପଟେ ଥାଏ ହଳଦୀ ପାଣି ଏମିତି ଚାଲିକି ଯିବେ ସେ ଏପଟେ ପଶିକି ପୁଣି ଏପଟେ ଚଲିବେ ଗୋଟେ ଗୋଟେ ମାନେ ଯୋଉ ହୁଏ ଯୋଉ ସେଇଟା ଯୋଉ ନିଆଁ ଲାଗିଥାଏ ଯୋଉ ସେଇଠି ଚାରି ପାଞ୍ଚ ଥର ଏମିତି ଚାଲନ୍ତି ତାପରେ ସେ ସ୍ପିରିଡ ଗଲା ପରେ ବି କିଛି ମାନେ ତାଙ୍କ ଗୋଡ ଫୋଡ କିଛି ଜଳି ନଥାଏ ସେମିତି। ଥାଏ ହୁଁ ଆଉ ତ ଗୋଟେ ଗୋଟେ ଜାଗାରେ କାଚ ଫାଚ ବି ମାନେ ପୁରା ଭାଙ୍ଗିକି ଖାଇ ଦିଅନ୍ତି, ସେମାନେ
ହଁ କଣ କହିଲୁ? ଆମେ ଟିକେ ଖାଲି ମୋବାଇଲରେ ଟିଭିରେ ଦେଥିବା କଥା, ସତ ଶଧୁତା କେବେ ଦେଖିନି।
ନାଇଁ ନାଇଁ ସେ ପୁରା ସତ୍ୟରେ, ମୁଁ ତ ବିଶ୍ଵାସ କରୁନଥିଲି ତାପରେ ଯେତେବେଳେ ଦେଖିଲି ତାଙ୍କ ଗୋଡ ଫୋଡ କିଛି ହଉନି ବୋଲି ମାନେ ଏତେ ନିଆଁରେ ଚାଲିକି ବି ସେତେବେଳେ ଯୋଉ ଖରା ବି ହଉଥାଏ ସେ ଖାଲି ପାଦରେ ମନ୍ଦିରରୁୁ ଆସିକି ରାସ୍ତା ଉପରେ ଚାଲିକି ଯାଇକି ଦେଖିଲା ବେଳକୁ କେତେବେଳେ ପାଦ ଦେଖିଲେ ସତରେ ବି ପାଦ କିଛି ହେଇନଥାଏ। ହୁଁ, ଏମ ସବୁ ଏପଟେ ଏମିତି ସବୁ ଏପଟେ ହୁଏ ଆଉ, ପଣା ସଂକ୍ରାନ୍ତି ଭଲ ହୁଏ, ରଜ ଜ ତିନି ଦିନ ଯାକ ପୁରା ମହୋତ୍ସବ ହେଇକି, ସବୁ ଅଭିନେତା ଅଭିନେତ୍ରୀ ମାନେ ଆସନ୍ତି।
ଆଉ କଣ ପିଠା ପଣା କଣ କରିଥିଲ? ରଜରେ
ପିଠାପଣା ଏଥରକ ଆମର ଘରୁ ଜଣେ ଚାଲି ଯାଇଥିଲେ, ମୁରବି ଜଣେ ସେଥିପାଇଁ ଏବ ବର୍ଷ କିଛି ଠିକ ରେ ପାଳନ ହେଇନି, ମାନେ ପିଠା ପଣା, ଏବେ ଏତେ କିଛି ଭଲରେ ହେଇ ନଥିଲା, ଏତିକି ଯେ ନର୍ମାଲ ପୋଡ ପିଠା ମାନେ ଏତିକି ଯେ କାଲି ଚଳେଇବା ପାଇଁ ପୋଡା ତ କିଛି ହବନି, ପ୍ରେସର କୁକର୍ ରେ ସେମତି ଖାଲି ହେଇଥିଲା।
ଓହୋ, ଆଉ ନୂଆ ବି ତ କିଏ ପିନ୍ଧି ନଥିବେ?
ନୂଆ ସେ ତା ପୂର୍ବ ଦିନରୁ ମୋର ଯୋଉଟା ହେଇଥିଲା, ସେଇଟା ପିନ୍ଧି ଦେଇେଥିଲି ତାପରେ ଧୋଇକି ରଜ ଦିନ ପିନ୍ଧିଲି। ଆଉ ଦି ଦିନ, ତିନି ଦିନ, ପିନ୍ଧିବା କଥା, ଦିନେ ପିନ୍ଧିଛି ଆଉ ଆମର ବି ମାନେ ବଡ ସାହି ନୁହଁ, କୁଟୁମ୍ବ ମାନେ ଦିଟା ଘର ମାତ୍ର ସେଇଥିପାଇଁ ହେଲେ ମାନେ, ମାନିବାକୁ ପଡିବ କେବେ ତ ମୁଁ ତ ଦେଖିଲା ଭିତରେ କେବେ ହେଇନି, ପ୍ରଥମ ଥର ପାଇଁ ହେଲା ବୋଲି ମାନିବା କଥା ମାନିଲୁ ଆଉ
ଆଉ ତମର ଯୋଉ ମହୋତ୍ସବ କୋଉ ଜ ହଉଥିଲା, ଦୋଳି କଣ କଣ ପଡିଥିଲା?
ହଁ ଦୋଡି ସେ ସବୁ ଦୋଳି ଫୋଳି ପଡିଥିଲା, ମହୋତ୍ସବରେ ସବୁ ଆସିଥିଲେ, ଅଭିନେତା ଅଭିନେତ୍ରୀ ଆସିଥିଲେ, ନାଚ, ଗୀତ, ପୁଚି ଖେଳ ଶଙ୍ଖ ଫୁଙ୍କା ଯୋଉ ଲକ୍ଷ୍ମୀ ପୁରାଣ ପଢିଆ ସବୁ ହେଲା ପିଠା ସବୁ ସମସ୍ତେ ସମସ୍ତଙ୍କ ଘରୁ କରିକି ନେଇଥିଲେ। ଯିଏ ପ୍ରଥମ ହେଲା ତାକୁ ପଇସା ଏମିତି ସବୁ ଦେଲେ, ସେଠୁ ତିନି ଦିନ ହବା କଥା କିନ୍ତୁ ଭଲ ହେଲା ବୋଲି ପାଞ୍ଚ ଛ ଦି ଦିନ ଖଣ୍ଡେ କଲେ ପୁରା, ପାଞ୍ଚ ଛ ଦିନ ହେଲା ହୁଁ
ହେଇଥିବ।
ଏମିତି ସବୁ ଏପଟେ ହୁଏ ଆଉ ହୋଲି ଫୁଲି ବି ଭଲରେ ସ ସବୁ ହୁଏ।
ଓହୋ, ଏପଟେ ଆମର ଗଟେ ଛୁଏଠି କଣ କହିବ କି ନୂଆଖାଇ, ଶୀତଳ ଷଷ୍ଠୀ, ରଥଯାତ୍ରା ଉଁ ଏମତି ସବୁ ହୁଏ, ଆମ ପଟେ ଯେମିତି ଅଛି, ରଜ, ଅଷ୍ଟ ଷ୍ଟମୀ, ଏଗୁଡ଼ାକ ଏତେ କିଛି ପାଳନ୍ତିନି। ନୂଆ ଖାଇବା ଏଠି ମାନେ ମାସେ ମାସେ ଆଗରୁ ତାଙ୍କର ଘର ସଫା ସୁତରା କରିବେ। ଯାହା ଥିବ ଅପରିଷ୍କାର ଡ ବା ଠିପି ସେ କପଡା ସବୁ ସଫା ସତୁ କରିବେ ଆଉ ନୂଆଖାଇ ଥିବ ଦି ଦିନ କି ଦିନେ ଥିବ ଯିଏ ଘର କଲର କରିବା କଥା କରିବ, ନହଲେ ନାଇ ଲିପିବେ ତାଙ୍କର ଏମିତି କରି ପୁରା ପରିଷ୍କାର କରିବେ, ନୂଆ ଖାଇଦିନ ଆଣିବେ, ନୂଆ ହାଣ୍ଡି ଆଣିବେ, ମାଟିର ନୂଆ ଚୁଲି ଆଉ ବା ବାସନ ବି ଯଦି ଘରେ ଖଣ୍ଡେ ଦି ଖଣ୍ଡ ରଖିଥିବେ ଷ୍ଟିଲ୍ ବାସନ ହଉ ପଛିକା ନୂଆର ସବୁ କାଢିବେ ନୂଆ ପିନ୍ଧିବେ ପୁରା ପରିବାର ଟାଙ୍କ ଛୋଟରୁୁ ବଡ ପର୍ଯ୍ୟନ୍ତ ସମସ୍ତେ ନୂଆ ପିନ୍ଧିବେ ସମ୍ବଲପୁରୀର।
ହୁଁ। ସମ୍ବଲପୁରରେ କପଡା ଗୁରା ବଢିଆ ଦେଖାଯାଏ। ମୁଁ ବହୁତ ଥର ଚେଷ୍ଟା କରିଛି କିଣିବି ବୋଲି କିନ୍ତୁ କୋଉଁଠି ଭଲ ଏପଟେ ଏତେ ସମ୍ବଲପୁର କପଡ଼ା ଭଲ ମିଳେନି। ଆଉ ଯୋଉଠି ମିଳେ ପୁରା ମାନେ ଅଧିକା ପୁରା ପଇସା।
ହୁଁ। ସମ୍ବଲପୁରୀ ଟା ମାନେ ଛକେଇ ଗୁଡାକ ତମେ ସିନା କମ ରେଟ ରେ ପାଇଯିବ କିନ୍ତୁ ଯୋଉଟା ହାତ ହାତ ତିଆରି ଯୋଉ କପଡା ସେଗୁଡ଼ା ତ ଯାହାବି ହେଲେ
ଯାହା ବି ହେଲେ ସେମାନେ ଯେତିକି ସବୁ ଇଏ ବି ପାଞ୍ଚ ଛଅ ହଜାର ଭିତରେ ସବୁ ତେର ହଜାର ପନ୍ଦର ହଜାର ଏମିତି ଆସୁ
ନାଇଁ କପଡା କପଡା ଟିକେ ହେଲେ ମିଳିବ। ତମେ ଦି ହଜାର ପ୍ଲସ ସବୁ କପ୍ କପଡା ହଉଛି ମିଟର କିନ୍ତୁ ଶାଢୀ ଫାଢୀ ଗୁଡାକ ମାନେ ପଚାଶ ହଜାର ଷାଠିଏ ହଜାର ଲକ୍ଷେ ଏମିତି ଶାଢୀ ଏଠି ବିକ୍ରି ହଉଛି ସମ୍ବଲପୁରୀର ହାତ ତିଆରି ଶାଢୀ ସବୁ ବୁଣାକାର ମାନେ ବୁଣୁଛନ୍ତି। ଏଠୁ ଏଠି ସବୁ ନୂଆ ପିନ୍ଧନ୍ତି ତା ପରେ ତାଙ୍କର ତାଙ୍କ ଆଡିଆ ଗୋଟେ ମୁଗ ପିଠା କରନ୍ତି ସେ ହଉଛି ସେଟା କରିବେ ସୁଜିରେ କଣ ଗୋଟେ କରନ୍ତି ଆଉ। ଚୁଡା କରିବେ ଆଣିକି ପୁଣି ସେ ଯୋଉ ପୁଣି ହଁ ନୂଆ ଧାନ ଆଣିବେ ନୂଆ ଚୂଡା ଆଣିବେ ସବୁ ତାଙ୍କର ନୂଆ ହବ। ସେଠୁ ରାନ୍ଧିବା ଠାକୁରଙ୍କ ମାଙ୍କ ଅ ଯୋଉ ସମଲେଇ ମାଆଙ୍କ କତିରେ ଭୋଗ ଚଢା ହବ ତାପରେ ଯାଇକି ପରିବାର ଟା ଏକାଠି ବ ଯେତେ ବଡ ପରିବାର ହେଇଥାଉ ତାଙ୍କର ଯେତେ ଝଗଡା ହେଇଥାଉ ଯାହା ହେଇଥାଉ କିନ୍ତୁ ନୂଆଖାଇ ଦିନ ସବୁ ଗୋଟେ ମାନେ ଗୋଟେ କୁଟୁମ୍ବ ଧର ଦଶ ଘର ପନ୍ଦର ର ବାହାରେ ସବୁ ଅଛନ୍ତି ନା ସେଇଦିନ ଏକାଠି ହେବ ଏକାଠି ହେଇକି ଗୋଟଏ ଜାଗାରେ ବସିକି ଖାଇବେ ସେଠୁ ଖାଇସାରିଲା ତାପରେ ସାହି ପଡିଶା ତାଙ୍କର ଭୋଗ ବାଣ୍ଟିବେ ନହେଲେ ଡାକିବେ ଖାଇବା ପାଇଁ ଘରକୁ ଆମକୁ ବି ଏଠି କେବେ କିଆ ଲୋକ କହିକି ଆମକୁ ବି ଡାକନ୍ତି ଖାଇବାକୁ। ଦିଅନ୍ତି ହେଲେ ଆମେ ଯାଉନା ତଥାପି ଆଣିକି ଆମ ଘରେ ଦେଇ ଦେଇ କି ଯାଆନ୍ତି। ତାଙ୍କର ତାଙ୍କର ସେଇ ସବୁ ଟିକେ ଅଲଗା ଆମ ଆଡିଆ ଭଳିଆ ନୁହେଁ ଟିକେ ଅଲଗା। ଆ ହଉଛି ସବୁ କଣ ଆମ୍ବିଳ ଗୋଟେ କରନ୍ତି। ଆଉ ଏମତି ତାଙ୍କର ଯାହା କରନ୍ତି ଆମେ ବି ଟିକେ ଖୁସି ହଉ ଆମ ଇଏରେ ସେମାନେ ବି ଟିକେ ଖୁସି ହୁଅନ୍ତି। ଆନ୍ତି
ଆମ ଏପଟେ ନୂଆ ଖାଇ ଭଲରେ ଏତେ ପାଳନ ହଉନି ଏଇ ସବୁ ଏମିତି ହେଲା ପଣା ସଂକ୍ରାନ୍ତି ତାପରେ ଏଗର ସବୁ ଭଲ ରୁହେ ତାପରେ ଆମର ମନ୍ଦିର ଯଜ୍ଞ ଟା ଯୋଉ ହୁଏ ଏପଟେ ସେଇ ଟାଇପ ଭଲରେ ହୁଏ। ଏସବୁ ଆଉ
ଓ ହୋ।
ହ ହଉ ରହିଲି।
ହଁ ହଁ।
ଆଜ୍ଞା।